ଆଜ୍ଞା। ମୁଁ ଶୁଭ ସନ୍ଧ୍ୟା। ଆଜ୍ଞା ମୋ ନମସ୍କାର।
ଦିଦି ହଁ ହଁ ନମସ୍କାର କଣ ଖବର ବର୍ଷା ପାଣିପାଗ ଅବସ୍ଥା କଣ?
ପାଣିପାଗ ପୁରା ବହୁତ ଏଇନା ଆର୍ଦ୍ରତା ବହୁତ ବାହାରେ।
ଓହୋ ନାଇଁ ଆମ ଆଡେ ତ ବର୍ଷା କାଲି ରାତିରୁ ରାତିରୁ ବର୍ଷା ହଉ ପାଗ ଚେଞ୍ଜ କରିଛି। ପରିବର୍ତ୍ତନ ପାଗ ହେଲାଣି ସେ ଠୁ କଣ ଏଇ ବାହାଘର ଟିକେ ଭୋଜି ଫୋଜି ହଉଥିଲା ସେ। ହଁ ଲଘୁଚାପ ତ କହିଥିଲା ଯୋଉ ଖବର ନିୟୁଜରେ କହିଥିଲା କି ବ ଲଘୁଚାପ ହେଇଚି ପାଞ୍ଚତାରିଖ ଯାଏ ବର୍ଷା ହେଇ ନା ଟିକେ ପରିବର୍ତ୍ତନ ପାଗ ହେଲାଠୁ ଟିକେ ଆମର ଟିକେ ଭୋଜି ଭାତ ଚାଲିଥିଲା ଭାଇ ବାହାଘର ହଉଥିଲା ତ?
କଣ ଖାଇଲେ ଆଜି ଭୋଜିରେ ଆଜି ତ ସାଧା ନା ଆମିଷ? ହଁ ଭୋଜିର ବଳକା ଖାଦ୍ୟ ଆଜି ଖାଇଲେ ନା ଅଲଗା ଭୋଜି ହୋଇଥିଲା?
ନାଇଁ ନାଇଁ ଆମର ଆଜି ହେଇଥିଲା ଭାତ, ଡାଲି ପୋଟଳ ଆଳୁ ଭଜା, ହେଇଥିଲା ଶାଗ ଭଜା ହେଇଥିଲା ଆଉ।
ହୁଁ ହୁଁ ଆଉ କାଲି କଣ ଆଇଟମ ହେଇଥିଲା ସବୁ ବାହାଘରରେ?
ବାହାଘରରେ ଆମର ଭାତ, ଡାଲି ଖଟା ଆଉ ପୋଟଳ ମିକ୍ସ ଭେଜ ଗୋଟା ହେଇଥିଲା ଆଉ ଚୁଙ୍ଗୁଡିର ହେଇଥିଲା ଗୋଟେ ଆଇଟମ୍ ଟା।
ହୁଁ ହୁଁ।
ଆଉ ଚୁଙ୍ଗୁଡ଼ି ଆଉ ମାଛ ଆଉ ଚିକେନ ଖିରି। ତୁମେ ଆଉ ପାମ୍ପଡ ଆଉ ଏତିକି ବେଶୀ ଟା ନାଇଁ ପୁଅ ବାହାଘର ଭାଇ ବାହାଘର ଭାଇ ବାହାଘର ଏକ ତାରିଖ ହେଇଥିଲା। ଏକ ତାରିଖ ହେଇଥିଲା ସୋମବାର ଦିନ ହଠାତ୍ ବାହାଘର ଠିକ ହେଲାନା ଝିଅବାଲା କହିଲେ ନାଇଁ ଆଙ୍କର ଆମର ଯେହେତୁ ଜଗନ୍ନାଥ ପାଞ୍ଜିରେ ବାହାଘର ହଉଛି। ବିରଜା ପାଞ୍ଜି କଣ? ତାପରେ ଆଉ ବିରଜା ପାଞ୍ଜିର ବାହାଘର ଅଛି। ଶ୍ରୀ ଜଗନ୍ନାଥ। ପାଞ୍ଜିରେ ବାହାଘର ନାହିଁ ସେଥିପାଇଁ ଶୀଘ୍ର କରିଦେଲେ ଚାରି ଦିନି ଭିତରେ ବାହାଘର ହେଲା ଆଉ। ବାହାଘର ଚାରିଦିନି ଭିତରେ ହେଲା ତରତରିଆରେ ବେଶୀ ଲୋକ ପାଇଁ କରିନୁ ଦୁଇଶହ ଅଢେଇଶହ ଲୋକ ପାଇଁ କରିଥିଲୁ। ଆଉ ପାଗ ତ କାଲି ଥାରୁ ବର୍ଷା ଯୋଉ ଦି ତିନି ଦିନ ହେଲା ଲାଗ
ଏଇନା ଖାଲି ମାସେ ଖଣ୍ଡେ ଖାଲି ଖାଇବା ପିଇବା ଚାଲିବ ଆଉ।
ହଁ ବାସ ପାଣିପାଗ ତାପରେ ଭୋଜି ଚାଲିଲା ଆଜି ଟିକେ ସ ସକାଳୁ ହେଇ କାମଧନ୍ଦା ବର୍ଷାରୁ କାଲି ଗୋଟାଏ ସାଢେ ଗୋଟାଏ ହେଲା ଶୋଇବା।
ସେ ବାହାଘର ଲାଷ୍ଟ ଲଗ୍ନ ନା ଆଉ ଲଗ୍ନ ନଥିବ ପ୍ରାୟ? ନାଇଁ ଲଗ୍ନ ଆଉ ନଥିବ ସେଇଥିପାଇଁ ଆଉ।
ହଁ ବର୍ଷା ପାଣିପାଗ ଇଏ। ଖିଆ ପିଆ ଚାଲିଛି ଏଇନା ଟିକେ କଣ ପିଣ୍ଡ ଫିଣ୍ଡ ପକା ଚାଲିଛି ପିଣ୍ଡ ପଡୁଛି। ଚତୁପିଣ୍ଡ ତାପରେ ଏଇ ଆସିକି ଜଷ୍ଟ ଫି ହେଲି ମୁଁ କହିଲ ଟିକେ ଲଗାଏ କଣ କରୁଛନ୍ତି?
ହୁଁ ହୁଁ। ଆଛା ଘରେ କିଏ କିଏ ଅଛନ୍ତି? ଯୌଥ ଫବେ ପରିବାର ବା କହୁଥିଲ? ବଡ଼
ହଁ ହଁ। ଛୋଟ ପରିବାର ଆମ ବାପା, ବୋଉ ଇଏ ଚାରିଜଣ। ଆମର ଯେହେତୁ। ଆଜ୍ଞା। ପାଞ୍ଚଜଣ ଆମର ବାପା, ଭାଇ, ମୁଁ ମୋ ଭଉଣୀ ଆଉ। ପାଞ୍ଚଜଣ ତା ଆମର ଜଏଣ୍ଟ ଫାମିଲି ଅଲ ଅଲଗା ହେଇଗଣି ଆଗରୁ ଜଏଣ୍ଟ ଫିଲି ଥିଲେ ଏ ଅଲଗା ହେଇଗଲେଣି କି କା ଘର ଘର ପଜା ତ ଚାଲିଥିଲା ଏ ଟିକେ କାମ ଏବେ ଟିକେ ଫ୍ରି ମିଳିବ ଆଉ।
ହଁ ଭଲ ଭାଉଜ ଆସିଗଲେ ଆଉ।
ହଁ ହଁ।
ହୁଁ।
କହିଲେ ବାହାଘର ହଉନଥିଲା ବର୍ଷେ ହେଲା ଭାଇ ପେନସନ ଆମେ ଦି ବର୍ଷ ହେଲା ଯାହା ହଉ ଭାଇର ବୟସ ଟା ଗଡି ଗଡି ଯାଉଛି ନା
ଭାଇ କଣ କରୁଥିଲେ ଭାଇ କଣ କାମକରନ୍ତି
ତାଙ୍କର ଦୋକାନୀ ଗୋଟେ ଦୋକାନ ଦେଇଚନ୍ତି ଏବେ
ହୁଁ ହଁ ହୁଁ
ସେଇଥିରେ କଣ ଲେଖା ଲେଖି
ରାଇସ୍ ଅହ
କି ରାଜନୀତି ଯାଉଛନ୍ତି ଦୋକାନ ଟିକେ ବନ୍ଦ ହେଇ ଟିକେ କାମ ଦୋ କାନ ଯେ ବିଣ୍ଟା ହେଇଟା ବ ଦୋକାନ କରିବେ ବୋଲି ଟିକେ ବନ୍ଦ କରିଛନ୍ତି ଆଉ ଚାଲିଚି ଏମିତି ଆଉ କହ ତାପରେ ଏଇନା ଟିକେ ଆମର ଟିକେ ବ ଠାକୁ କୁର କତିକି ଯିବାର ଭାରି ପୋଗ୍ରାମ ଚାଲିଛି ଠାକୁର କହୁଛନ୍ତି ଆଣ୍ଟି ପୁରୀ ଫୁରୀ ଯିବୁ ବୋଲି ପ୍ଲାନିଂ ଏଇଇ ପ୍ଲାନିଂ ଜୋର ଥିଲା ଆମର ଯୋଜନା ଯୋଜନା ଆମେ କରିଥେଲୁ ଆଉ ସବୁ ଏ ବର୍ଷା ପାଣି ପାଗ ସେକାସେ ଆଡେ ବାହାଘର ପଶିଗଲା ହେଲାଣିି ଦେଖାଯାଉ ଜଗା ଡୋରି କୋଉ ଦିନ ଲାଗୁଚି ଆମେ ଯିବୁ ଖୁବ୍ ଶୀଘ୍ର ପୁରୀ ଯାଉଛୁ ଆଉ
ହଉ ଭଲ କଥା କଣ
ଏମିତି କାମ ହେଇନା ଲାଗେ ରହିବ ଆଉ ଜଣେ ଭାଇ କହିବ ହନୁମାନ ଚାଳିଶା ହବ ହୁଁ ହୁଁ ହନୁମାନ ଚାଳିଶା ହେରିକା ହବ ସାଡେ
ଜ୍ବର ହେଇଥିବ
ଯିବି ହଁ ସେ ଏନା ହନୁମାନ ଚାଲିଶା ସାଡେ ପୁଣି ଘର କ ଫର
ହେଇ ନା
ଆ ଏ ଯୋଉ ପୁରୀ ତ ରଥଯାତ୍ରା ପାଇଁ ହଁ ବନ୍ଦ୍ କରିଦେଇଛୁ ଏଇନା ଯିବୁନା ଆଉ ଯାଉ ରଥ ହେରିକା ଟଣା ସରୁ ଟିକେ ପି ପାଗ ଦେଖିକି ଯିବୁ ଆଉ ଆଉ କଣ ଖିଆ ପିଆ କଣ ହେଇଥିଲା
ହୁଁ ସେ ଖାଇଥିଲି ଖରା ବଳେ ଭାତ ଡାଲମା ଭଜା ଆଉ କଲରା ଚିପ୍ସ ଆଉ ଭେଣ୍ଡି ସିଝା ଏ ସବୁ ଖାଇଥିଲି ଆଉ ଆଜି ତ ସାଧା ଦିନ ନାଇଁ ନାଇଁ ମୁଁ ଢେ ଙ୍କାନାଳ ଲୋ ହୁଁ ହୁଁ ହୁଁ
କହଳା ଶାଗ ଏଇ ଯୋଉ ସଜନା ଶାଗ
ନାଇଁ ନାଇଁ କିଣା ନାଇଁ ନାଇଁ ସଜନା ଶାଗ ତ ଖାଇନୁ ଏବେ ଟିକେ ଖାଇନୁ ଆଉ ବର୍ଷା ଦିନେ ସଜନା ଶାଗ ଖାଇବାଟା ଠିକ୍ ନୁହେଁ ହଜମ ହବନି ତଥାପି ବେଳେ ବେଳେ ଖାଆନ୍ତି ଆଉ
ଆ ମାନେ ଏଇନା ହୁଁ ଦେଖ ମୋ ସାଙ୍ଗ ଦିଇ ଜଣଙ୍କର ଖରାପ ଅଛି ତାର ଟିକେ ମୁଣ୍ଡ ଦୋଷ ଅଛି ତାର ନାଁ ହଉଚି ପ୍ରିୟଙ୍କା ତାକୁ ଟିକେ ପେ ମେସିନ୍ ରେ ତା ମୁଣ୍ଡ ସ୍କାନ କରି ଆଣିଥେଲୁ ସେ କଣ କି ତାର ଟିକେ ତେବେ ତ ଆସନ୍ତି ମୋ ଭାଇ ଜଣେ ମରିଯାଇଥିଲେ ତା ଦେହରେ ଆସନ୍ତି ଆମ ଘରେ ପରେ ଆଉ ସ୍କାନ ଫାନେ ଇଏ କଣ କରିଛି ଏବେ ତାର ଗୋଟେ ସ୍କୁଟି ବି ଚଳୁ ନୂଆ ନୂଆ ନୂଆ ତ ଟିକେ ହେଇଯାଇଥିଲା ତ ଗୋଟେ ସ୍କୁଟି କିଣା ହେଇଥିଲା ସେ ଯାଉ ସେ ଯାଉଛି ଠିକିରେ ତ କଣ ହଉଛି ମଝି ମେନ୍ ରୋଡ୍ ଧିରେ ବ୍ରେକ୍ ମାରି ଠିଆ ହେଇଯାଇଛି ଏମିତି ଦିି ତିନି ଟା ହେଲାଣି ନା କଣ ସିଏ ଆଉ କିଛି ଜାଣି ପାରୁନି ଉଁ ଠିଆ କରିଦଉଚି ଉଁ
ଉଁ
ଯେହେତୁ ଗାଡି ସେଇଥିପାଇଁ ଆଉ ତା ଆସନ୍ତି ଦି ତିନ ଥର ଆଇଛନ୍ତି ସିଏ ଜଣେ ମୁସଲିମ୍ ସେମାନଙ୍କୁ କହି ଟିକେ ହେଇଥେଲା।
କରି ଦଉଚି।
ହୁଁ ସାତ ଆଠ ବର୍ଷ ତଳେ ଏମତି ହେଇଥିଲା ଆଉ ଏବେ ଏକୋଉଶି
ଉଁ ହୁଁ।
ସେ ଗାଡି ଆକ୍ସିରେଣ୍ଟରେ ଆଉ ଏଇଠୁ ଟିକେ ମୁଣ୍ଡ ସ୍କ୍ରାନ୍ ହଉ ଆଡେ ଯୋଉ ଯୋଉ ଗାଡିରୁ ପଡିଥିଲା ଅଣ୍ଟା ହାଡଟା ନୁହଁ ତଳ ଅଣ୍ଟା
ଉଁ ହୁଁ ତମେ ଗୋଟେ ଭଲ ଜାଗାରେ ନେଇକି ତାକୁ ଝଡା ଝଡି କରୁନ। ଭଲ ଜାଗାରେ ଗୋଟେ ଝଡା ଝଡି କଲେ ଭଲ ହେଇଯିବ।
ଉଁ ଯୋଉ ମୁସଲ୍ ଉଁ ଝାଡି ଦେଇଥିଲେ ଭଲ ହେଇଯାଇଥିଲା। ତାପରେ ଠିକ୍ ଥେଲେ ଫୁଣି ଏବେକୁ ଟିକେ ସିଏ ଟିକେ ରାତିରେ ତାଙ୍କୁ ଲାଟିନଟା ପଛ ଘର ପଛକରେ ରହିଯାଉଚି ତ ବାଉଁଶ ବା ବାରି ହେରିକା ଅଛି ସେଇଠି ଯାଉଚି ଡରିଛି କି କଣ ଆଉ।
କଟକରେ କଟକରେ ଜଣେ ଅଛନ୍ତି ସେଇଠିକି ନେଇକି ଯାଅ ଏକାଥେରେ ଭଲ ହବ।
ହଁ ଦେଖିବା ତା ଆଙ୍କରୁ ଆଙ୍କୁ ଏବେ ଭଲ ମାନେ ତାଙ୍କ ଭାଇ ଏଇ ତାଙ୍କ ଷ୍ଟାଣ୍ଡାର୍ଡ ଟିକେ ପରିବାର ଷ୍ଟାଣ୍ଡାର୍ଡ ଭଲ ଅଛି ଭାଇମାନେ ବୁଝ୍ ଝୁଚନ୍ତି ଇ ସିଏ ତାଙ୍କର ଜଏଣ୍ଟ ଫାମିଲ ହଁ ବଡ ଫ୍ଯାମିଲି ତାଙ୍କର ବୁଝାବୁଝି ଇ କରୁଛନ୍ତି ଭଲ ଇଏରେ ଦେଖେଇଛନ୍ତି ସେ ଡକ୍ଟର କହିଛନ୍ତି ନାଇଁ ଦେ ଟା ମୋର ଟିକେ ସ୍କାନ କରିଦେ କାଲି କାଲି ଯିବ ବୋଲି କହିଛି ପାଣି ଦେଖିଆ ବର୍ଷା ଲାଗି ରହିଛି ତ ଦେଖିଲି ସେଇ ଅନୁସାରେ ଯଦି କିଛି ଭାରି ନଥିବ ତାହେଲେ ଆଉ।
ଉଁ ହୁଁ ନାଇଁ ସେଇ ପ ମୁସଲିମ୍ ପାଖୁକୁ ନେଲେ ସିଏ ଜଣେ ଅଛନ୍ତି ଆଉ ତାହେଲେ ସିଏ ଲାଗିଚି ସେଇ ଇଏଟା।
ହଁ ରାତିରେ ଘରେ ଶୋଇଥେବେ ବାପା ମା ଯେତବେଳୁକୁ ଗୋଟାଏ ଠିକ୍ ଗୋଟାଏ ଦିଟା ରାତିରେ ଉଠି ପଳି ଆସିବେ।
ପାଖୁକୁ ଗଲେ ତମେ ଡାକ୍ତରଖାନା ଯ
ହଁ ତାର ଟିକେ ନାଇଁ ଏବେ ଟିକେ ତା ମୁଣ୍ଡ ଫୁଣ୍ଡ ଇଏ ଦେ ଖେଇଦେବୁ ତା ମାନେ ତାର ଆ ଆଉ ଦି ତିନି ମାସେରେ ବାହାଘର ହବାର ଅଛି ନା
ଅଛନ୍ତି ସେ
ସିଏ ଏବେ ପିଜି ପାସ୍ କରିସାଇଲେଣି।
ଅଛନ୍ତି ମାନେ ଇଏ ସେଇଠି ନେଇକି ଗଲେ ବି ସେମାନେ କହିଦେବେ ଆକୁ ଡା
ତୁ ଟିକେ ଠିକ୍ ଠାକ କରିକି ବାହାଘର କରିବୁ ଆଉ।
ହୁଁ ଏଇଠି ବା କଟକରେ ଦେ ଖେଇ ଦଉନ ଜଣେ ଗୋଟେ ଆଡ୍ରେସ୍ ଦେବି ସେ କଟକକୁ ଯିବେ ହେଲା କି ସିଏ ବି କହିଦେବେ ଆ ମୁଣ୍ଡ ଖରାପ ଅଛି କି ଆ ଦେହେରେ ଲାଗୁଚି ଇଏ ସ୍ପିରିଟ୍ ଲାଗୁଛି। ସିଏ କହିଦେବେ।
ହଁ ହ। ଦେଖ୍ ତାଙ୍କର ଟିକେ ଆଗେ କାଲି ରିପୋର୍ଟ ଫିପୋର୍ଟ ଭା କରି ଆଣନ୍ତୁ ଦେଖାଯାଉ କଁ ହଉଚି ସେ ଅନୁସାରେ ଆମେ ଯିବୁ ଆଉ, ସେ ତାଙ୍କୁ ନହଲେ ରିପୋର୍ଟ ସେ କହିବେନି ରିପୋର୍ଟା ଆଗେ ବା କରନ୍ତୁ ନ ହେଇଥାଉ ଯଦି ସେ ଯୋଉ ମୁସଲମାନ ଛାଡ଼ିଥିବେ ଯିଏ, ସେ ଏବେ ବଞ୍ଚିଛନ୍ତି କି ନାଇଁ ଟିକେ ବୁଝିଦେଲି ଆମ ଘରଠୁ ଜମା ଚାରି କିଲୋମିଟର ଜୟପୁର ପାଖେ, ହଁ ନେଇ ଟିକେ ଦେଖ ଖେଦେଇ ଆସିବୁ ଆଉ।
ହୁଁ ହୁଁ ଆଚ୍ଛା ହଉ।
ପଢ଼ାବେଳେ ତ ଦିହ ଖରାପ ହେଇଯିବ ସେ ଟିକେ ଦେଇ ଦିହ ଖରାପ ହେଲା ଦିନୁଠୁ ଝଡ଼ି ଝାଡ଼ି ଗଲାଣି। ଢ଼େଙ୍ଗା ପିଲା ଟା ମୋଟା ପିଲାଟା ଥିଲା। କଣ ଝଡ଼ିଗଲା ତାପରେ ଦିହ ଖରାପ ହଉଛି, ଜରା ଆଉଛି ରାତିରେ। ଏମିତି ଭଲ ଚାଲିଛି ଆଉ ଦେଖାଯାଉ ତା ବୋଉ ସେଇନାଗି ଚିନ୍ତା ତା ପାଇଁ ଭାରିପା।
ହୁଁ। ହହୋଉ ଆସନ୍ତୁ ଗୋଟେ ପାଠର ଟପିକ ଉପରେ ଗୋଟେ କଥା ହବା ମୁଁ ପା କ ହେଇଗଲାଣି ଟାଇମ୍ ଆଉ। ମାନବିକ ଅଧିକାର, ଜାତି, ଧର୍ମ, ଲିଙ୍ଗ, ବର୍ଣ୍ଣ ସରକାରର ପ୍ରକାର ଭେଦ। ଦେଶରେ ଗୋଟେ ମଣିଷ ଧରା ପୃଷ୍ଠରେ ଜନ୍ମ ନେବା ସମୟ ଠାରୁ ଆନନ୍ଦରେ ମଣିଷ ଭଳି ବନ ଞ୍ଚିବା ପାଇଁ।
ମୁଁ କଣ ଦେଖିଛି?
ତାର ଅଧିକାରକୁ ମାନବିକ ଅଧିକାର କୁହାଯାଏ। ଜାଇଁଲ କିି ମାନବିକ ଅଧିକାରର ହଉ ଛି ମୂଳ ହୁଁ କଣ କହିଲେ ଦେଖି? ଆମେ ମିଳିତ ଜାତିସଂଘର ସାଧାରଣ ପରିଷଦରେ ଉଁ ଉଁ ଉଣେଇଶ ଅଠଚାଳିଶ ମସିହା ଡିସେମ୍ବର ମାସ ଦଶ ତାରିଖ ଦିନ ସାର୍ବଜନୀନ ମାନବି କ ଅଧିକାର ଘୋଷଣା କରାଗଲା।
ବୁଝିଲେ ଲୋକମାନଙ୍କୁ ସୁରକ୍ଷା ଦେବା ଦାୟିତ୍ବରେ ଥିବା ପୋଲିସ ପ୍ରଶାସନ ମଧ୍ୟ ଅନ୍ୟ ସମୟରେ
କେନ ଏଇଟା କଣ ଚତୁର୍ଥ ପଞ୍ଚମ ପାଇଁ ନା କଣ?
ବହି ନୁହେଁ ଏଇଟା ମୁଁ କହୁଛି ଆପଣଙ୍କୁ ସେଇ ଟପିକ ଅନ ଇଏର ଆଉ।
ଓହୋ। ହଉ ଦିଦି ମୋ ବୋଉ କାଇଁ ଡ଼ାକିଲାଣି ଟାଇମ ହେଇଗଲାଣି ମୁଁ ଟିକେ ଯାଉଛି।
ହଉ ହଁ କଥ୍ ହଁ କଥା ହେବାରୁ ଧନ୍ୟବାଦ।
ହୁଁ ହୁଁ।